ହଁ କୁହ?
ସେଇଟା ହିଁ କହୁଥିଲେ ଯେ ଆଉ ଚାରଶହ ପାଁଶହ ପିଲା ଯଦି କୌଣସି ଆଚିଭମେଣ୍ଟ ପାଇଁ ଟ୍ରେନିଂ ଦିଅନ୍ତି କୌଣସି ଜବ ପାଇଁ ସେଥିରୁ ଦଶ ଜଣ କି ପାଞ୍ଚ ଜଣ ହିଁ ସିଲେକ୍ଟ ହେବେ ତ ସେଠି କଣ ଚାରିଶ ଯାକ ପିଲା ଷ୍ଟଡ଼ି କରିନଥିଲେ? ହଁ ସେଇଟା ହଉଚି ମେନ କଥା ଡୋନେସନ୍ ଯୋଉ ମାଗୁସନ୍ତି ପିଲା ସେଥିପାଇଁ ଟିକେ ରହି ଯାଉଛନ୍ତି ଯେ ହଁ ସେ ତ କାଇଁ ଏତେ ପଇସା ଡୋନେସନ୍ ଦେଇ କରିବୁ ତାପରେ ସମସ୍ତଙ୍କ ଘରେ ସେମ୍ ସିଚୁଏସନ୍ ନଥାଏ ନା? ଯାହା ଯାହା ପାଖରେ ଅଛି କି ହଁ ଯାହା ପାଖରେ ଅଧିକା ଜାଗା ଫାଗା ଅଛି ଏକ୍ସଟ୍ରା ଅଛି ସିଏ ହଁ ଦେଖିକି ଜଗିବେ। ବିକି ଦେଲେକି ଦେଇଦେଲା ସେ ପଇସାଟା ରିକଭରି ହେଇଯିବ ତ ଚଳିବ ଯେଉଁମାନଙ୍କ ଘରେ ଟୋଟ ଟାଲି ନଥିବ ମାନେ ପୁରା ପୁଅର୍ ଫ୍ୟାମିଲୀ କି ମିଡିଲ କ୍ଲାସ୍ ଆମ ଭଳିଆ ହେଇଥ ଥିବେ ତ ସେମାନଙ୍କୁ ତ ଟିକେ ପଛଘୁଞ୍ଚା ଦବାକୁ ପଡ଼େ।
ତାପରେ ଫ୍ରଡ୍ ବି ରହୁନାହାନ୍ତି କି କାହାକୁ ଭରସା କରିକି ଦବ?
ପାଣି ଆଣିବୁ ଏ ବୋଟଲ ନେଇକି ବାଲ୍ଟି ଦି ଟା ନେଇକି ରୁଟି ହବ
କାହାକୁ ବି ତ ଭରସା କରିକି ଦେଇ ପାରିବାନି ନା ଟଙ୍କା ତାପରେ ମୁଁ କହୁଛି ମାନେ ମୋ ନି ଜ କଥା କହୁଚି ମୋ ନିଜ ମାମୁଁ ବଡ଼ ମାମୁଁ ଜବ୍ ମାନେ ଗମେଣ୍ଟ ଚାକିରି କରିଛନ୍ତି ହେଲା।
ତ ସିଏ ଯେତେବେଳେ ତାଙ୍କର ଅଫିସ୍ ରେ ଯେତେବେଳେ ପୋଷ୍ଟ ବାହାରିଲା
ଆଁ ପିଅନ ପୋଷ୍ଟ ବାହାରଥିଲା। ପିଅନ ପୋଷ୍ଟ ବି ତାଙ୍କର ତି ମାନେ ଆମର ତହସିଲ ଅଫିସ ରେ ପିଅନ ପୋଷ୍ଟ ମାନେ ସାଲେରୀ ଭଲ ଅ ଛି ମୋ ଭାଇ ପାଇଁ ଆମେ ଭାବୁ ଥୁଲୁ ସେଠି କରିବୁ ବୋଲି ମୋ ମୁଁ ବୋଉ କୁ କହିଲି ଯଦି ଉଁ ସେ ଦି ଲକ୍ଷ ପାଞ୍ଚ ଲକ୍ଷ ନେଲେ ବି ଆମେ ଦବା କିଛି ଅସୁବିଧା ନାହିଁ। ତୁ କିଛିଟା ଦବୁ ମୁଁ କିଛିଟା ଦେବି କିନ୍ତୁ ସେ ଜବ୍ ଟା କରିଦଉ।
ହ
ସିଏ ସାଲେରୀ ପାଇଲା ଠୁ ଦେଖା ଅଛି ସେତବେଳକୁ ଆମେ କରିବା ହେଲା। ମୁଁ ମୋ ସ୍ଵାମୀ ହେଲେ କହିଥିଲି କହିଲି ଆଉ ତାକୁ କିଛିଟା ସାହାଯ୍ୟ କରିବ। ଆଉ ସିଏ କଣ ଇଏ ପଳଉଚି ନା କଣ ଦେଖିବା ଆମର ନହଲେ ଜମିିବାଡ଼ି ବି କେନ୍ତୁ ସାଙ୍ଗେ ସାଙ୍ଗେ ବିକି ହବନି ନା ନିହାତି ଯେତବଳେ ସାଙ୍ଗେ ସାଙ୍ଗେ ଦରକାର ହେବ। କୋଉଠୁ ମାନେ ଇଏ କରିକି ଦିଆହବ ଏମତି ଆମେ କଥା ହେଇଥୁଲୁ। ମୋ ବଡ଼ ମାମୁଁ ଭାବିଲେ କଣ ନାଁ ଆ ଆ ଯଦି ଆମ ପୁଅ କରୁଚି ତାଙ୍କୁ କିଛିଟା ପ୍ରଫିଟ୍ ମିଳିବନି ସେ ଯଦି ଅଲଗା ପିଲାକୁ ରଖୁଚନ୍ତି ତାହେଲେ ସେଠୁ ଲକ୍ଷେ ଦି ଲକ୍ଷେ ମାରିପାରିବେ ତାଠୁ ତ ଏମିତି ହେଇକି। କି ନା ଅଲଗା ପିଲା କ ରଖିଲେ ତାଠୁ ଦି ଲକ୍ଷ ଟଙ୍କା ପକେଇଦେଲେ ସରିଲା। ମୁଁ ଖାଇ କଣ ନିଜ ଭଣଜାଟା ଅଛି। ତମକୁ କଣ ସେଇ ଟଙ୍କା ଟା ହିଁ ବଡ ହେଲା। କଣ କରିବୁ ଯାହା ଭାଗ୍ୟରେ ଯୋଟା ଥିବ କିଛି କରିପାରିବନି। ଏବେ ଯାଇବି ଗଲା ଭଳିଆ ବର୍ଷେ ଉଁ।
ଦେଖ ଟ୍ରାଏ କର ତାଙ୍କୁ କୁହ ଟ୍ରାଏ କରିବେ ହେଇଯିବ। ଏତେ ଜଣ ଭୁବନେଶ୍ୱରରେ ଏମିତି ବହୁତ କାମ ଏବେ ଆସୁଛି କରିବା ପାଇଁ।
ଏ ତ ନିଜେ ଦେଖିଲେ ହବ ନା ମୁଁ କହିବା କଥା ନିଜେ ଚେଷ୍ଟା କରିବନି ଅନ୍ୟ ମାନେ ଉପରେ ଡିପେଣ୍ଡ କଲେ ସବୁବେଳେ ଭଲ ନୁହେଁ ନା।
ହ
ନିଜେ ସବୁଡାକୁ ଚେଷ୍ଟା କରିବା ଦରକାର ପା ପାଠ ଶାଠ ପଢିଛ ମାନେ ଯାହାହେଲେ ତମର ନଲେଜ ଅଛି ତମେ ଦେଖିବ ଅଲଗା ଜାଗା ଟ୍ରାଏ କରିବ ଗୋଟେ କେତେ ଜାଗା ହଉନି ଅଲଗା ଦେଖିବ ତାପରେ ମୁଁ ସବୁବେଳେ କହିବି ତାକୁ। ତୁ ସବୁବେଳେ ଛୋଟ କୋଉଟା କୁ ଭାବେନା ଛୋଟଟା ମିଳୁଛି ରହ ସେଥିରେ ରହିକି ଅଲଗା କୁ ଚେଷ୍ଟା କରେ।
ହଁ ସେଇଟା ହେଲା ମୁଁ ଷ୍ଟାର୍ଟିଂ ରେ କେତେବେଳେ ବି ବଡ ଆଶା କରନି ଯୋଉଟା ବି ହଉ। ସେଇ ଷ୍ଟା
ଏହା ପୂର୍ବରୁ ଥିଲା ଗୋଟେ ମାନେ ପ୍ରାଇଭେଟ ବ୍ୟାଙ୍କରେ ଥିଲା। ତ ସେଟା କଣ ସେ ଭାଙ୍ଗିଗଲା ବ୍ୟାଙ୍କ ଟା ହେଲା ଆମର ଫାଇନାନ୍ସ। ଯୋଉ ଅଛି କିନ୍ତୁ ଫାଇନାନ୍ସ ଏଥିରେ ହଉଛି। ଏଚ ଡି ବି ବ୍ୟାଙ୍କ ସେଇଟା। ତ ସେଥିରେ ସେଥିରେ ଥିଲା ଦେଲେ ସେଟା ଭାଙ୍ଗିଗଲା ଆମର ନୟାଗଡ଼ରୁୁ ଭାଙ୍ଗିଗଲା। ତ ସେଥିରେ ତାପରେ ଆସିିକ ଘରେ ବସିଛି। ମୁଁ ଗୋଟେ ଅଲଗା ଜାଗାରେ ସାଙ୍ଗକୁ କହିକି ବୁଝିଥିଲି ବିଶାଖାପଟନମ ରେ ସେଇଠି ଗଲା ନାଇଁ ଏତେ ଆଡେ ମୁଁ ଯିବିନି।
ହୁଁ।
ତାପରେ ଆଉ ଗୋ ଆମର ଏଠି ବଡମ୍ବା ଆମର ଜାଣିଥିବା କଟକ ଡିଷ୍ଟ୍ରିକ୍ଟ ରେ ଯାଉଛି। ତ ସେଠି ଯୋଉ ଆମର ଗୁଡି କ୍ରସର ଅଛି ସେଠି ସେ କହିଲେ ବାର ହଜାର ଟଙ୍କା ଦବୁ ଷ୍ଟାଟିଂ। କାମକୁ ଦେଖିଲେ ପିଲା ମାନେ ପଇସା ବଢ଼େଇବୁ ତ ବାର ହଜାର ଷ୍ଟାର୍ଟିଂ ଟା ହବ ଖାଇବା ପିଇବା ରହିବା ଆମେ ଦବୁ। ତ ମୁଁ କହିଲି କିଛି ଖରାପ ନାହିଁ। ତୁ ସେଠି ରହ ରହିଲା ପରେ ଦେଖ କେମିତି କଣ କାମ ହଉଛି ନହେଲେ ଯଦି ମନ ନପାଲା। ତୁ ଛାଡି ପଳେଇ ଆସି
ହ
ହେ ସେଠି ଗୋଡି ଫୋଡି ଏତେ କହୁଛନ୍ତି ବମ ଫମ୍ ପ ପକେଇ ଦବ ଯଦି ଉଡ଼ିଯିବ ମରିଯିବ ଏମିତି ହେଇ ସେ ଆଉ ଗଲାନି।
କଣ ଆଉ କରିବ। ଦେଖ ତାଙ୍କୁ କ ନିଜେ ନିଜେ ହିଁ ଟ୍ରାଏ କରିବେ ନିଜେ ନିଜେ ହିଁ ଯାଇକି ବେଳେ ବେଳେ ଭୁବନେଶ୍ ରେ ବୁଲା କରନ୍ତୁ ଟ୍ରା କରୁନ୍ତୁ ହେଇଯିବ କୋଉଠି ଗୋଟେ ହେଇଯିବ।
ଗୋଟେ ଲୋକଟେ ଟଙ୍କା ନେଲା ସେ ବା ମାନେ ଆମ ନିଜ ଲୋକ ମାମୁଁ ହେବେ ମାମୁ ହିସାବରେ ହେବେ। ଟଙ୍କା ନେଇକି ଆଉ କହଲେ ଜବ୍ କରିଦେବି ଆଜି ଆସେ କାଲି ଆସେ ତିନି ତାରି ଘରେ ଆସେ ପାଞ୍ଚ ତାରିଖ ଘରେ ଆସେ। ଏମିତି କହିକି ନା ଟଙ୍କା ରଖିଲେ। ତାପରେ ବହୁତ ଝଗଡା ହେଲା ପରେ କେସ୍ ଫେସ୍ କରିବୁ। କହିଲା ପରେ ଦି ଦି ଦିଟା କିସ୍ତିରେ ଟଙ୍କା ଦେଲେ।
ସେମିତିଆ କୋଉ ଲୋକଙ୍କୁ ପଇସା ଦବନି ଯେ ମୁଁ କରିଦବି ବୋଲିିକା। ସେ କରିଦେବା ଲୋକ ଯଦି ସେ ନିଜେ କରି ନଥାନ୍ତା କାହିଁକି? ସେମିତି କିଛି ନାହିଁ। ସେମିତି ବହୁତ ଲୋକ କୁହନ୍ତି ଯେ ଆମେ କରେଇ ଦବୁ ଏଟା ସେଟାଏସବୁ ଜିନିଷ କହିବେ।
ତାପରେ ଆମର ଗାଁ ପିଲା ଅଛନ୍ତି ଏଠି। ବାେଙ୍ଗାଲୋର ରେ ହାଇଦ୍ରାବାଦ ରେ ଅଛନ୍ତି ତାକୁ ମୋ ଚିହ୍ନା ପିଲାସେ ମୋ କ୍ଲାସମେଟ ଅଛନ୍ତି ମୋ ମାନେଆମ ନିଜ ଦାଦା ପୁଅ ବଡ ବାପା ପୁଅ ଅଛନ୍ତି ତାଙ୍କୁ ବି କୁହା ହେଲା ଯେ ସେ ବୁଝିଦେବେ ସେ ବି କହିଲେ ଆମ ପାଖକୁ ପଳେଇ ଆସେ। ଏଠ ଭଲ ମାନେ ପାଠ ଯେହେତୁ ପଢିଛୁ ଭଲ ଇଏରେ ରହିବୁ। ଆମର ଯୋଉ ବିଲିଙ୍ଗି ଇଏରେ ରହିବୁ ମାନେ ମୁଁ ଏତେ ବାଟ ଯିବି।
ହୁଁ ତମ ଗାଁଛାଡିକି ଯିବାକୁ ଇଚ୍ଛା ନାହିଁ ତ କଣ କରିବ ସେ?
ସେ ସାଧାରଣ ଭୁବନେଶ୍ଵର ଗଲା। ଗୋଟେ ଜାଗାରେ ବଲିଙ୍ଗି ଇଏ ରେ ରହିବା ପାଇଁ ଗୋଟେ ଗୋଦାମ ରେ। ସେଠୁ କାନ୍ଦି କାନ୍ଦି ପଳେଇ ଆଇଚି। ମ ମୁଁ ବୋଉ ମନେ ପଡୁଚି ମୁଁ ଏଠି ରହିପାରିବିନି। ହଁ ହସି ହସି ପେଟ କଣ ହେଇଯାଇଚି?
ସେନ୍ତି
କହିଲେ ତମେ ଗୋଟେ କାମ କର ଚାଷ କର ଆଉ କିଛି କରିପାରିବନି ଗାଁ ରେ ରହିଲେ ହି ଚାଷ କର ଜମିବାର ତ ଛିିକଣଙ୍କା ହବାଁ
ହ ସେଇଟା ବି କିଛି ଖରାପ କାମ ନୁହଁ ଭଲ ବିଜନେସ ଏଥିରେ ବି ହବ ବହୁତ ବଢିଆ ଇନକମ ହବ। ସେମିତି କିଛି ନାହିଁ ବଟ ଏମ ଆଜି କାଲିକା ଷ୍ଟଡେଣ୍ଟ ମାନେ କଣ ସେସବୁ ସବୁ କାମ କରିବା ପାଇଁ ଇଏ କରୁଛନ୍ତି।
ତାପରେ ଆଉ ଗୋଟେ ଜିନିଷ ହଉଚି କଣ? ମାନେ ପାଣି ସୁବିଧା ନାହିଁ ଆମ ପଟେ। ଏଇଠି ମୋ ଶାଶୁର ଗାଁ ପଟେ ପାଣି ସୁବିଧା ଅଛି। କିନ୍ତୁ ଆମ ଗାଁରେ ପାଣି ସୁବିଧା ଆମ ଗାଁରେ ସବୁ ଜାଗା ଝିପ ଢିପ ଜମି ଗୁଡା ଆଉ ଢ଼ିପ ଜମି ଯେହେତୁ ପାଣି କଉଠୁ ଠୁଆଣିବ ଚାଷ ଜଣେ କରିବାକୁ ହେଲେ। ନହେଲେ ଯେକୌଣସି ମାନେ ଜିନିଷ ଇଏ କରିପାରନ୍ତ କିଛି ଅସୁବିଧା ନାହିଁ ଆମର ପୁରା ବଡ ବଡ ଜମି ଅଛି। ତ ତିନିଟା ଜମି ଗୋଟେ ଜାଗାରେ ଅଛି ସେଇଟା ଯଦି ମିଶେଇଦବ ବୋଲି ଆଖି ପାଇବନି। ତ ଆରାମ ସେ କରିପାରନ୍ତା କିନ୍ତୁ କିଛି କରିପାରନି କେବଳ ପାଣି ସୁବିଧା ଲାଗି।
ପାଣି ପାଇଁ ଯୋଉ ମାନେ। ବୋରିଙ୍ଗ ଫୋରିଙ୍ଗ ସିଷ୍ଟମ କି ନହେଲେ ସରକାରଙ୍କୁ ବହୁତ ଦରଖାସ୍ତ ଲେଖ।
ନାଇଁ ବୋରିଂ ଏକା କରିଛନ୍ତି ଗୋଟେ ଉଁ ଯୋଉ ଜାଗାରେ ଆମର କରିବାକୁ ମାନେ ଭାବୁଥିଲୁ ବାପା କରନ୍ତି ନା। ତ ବୋରିଂ କରିବା ପାଇଁ ଭାବୁଥିଲୁ ଜଣେ ଛଅଟା ଖୋଳିଲା କିଛି ପାଣି ଫାଣି ବାହାରିଲାନି ସେଠୁ। ଅଳ୍ପ ପାଣି ବାହାରିଲା ତ କିଛି ଲାଭ ନାହିଁ ଅଳ୍ପ କଲା ବେଳକୁ ଅଳ୍ପ ହେଇଥିବ। ପୁଣି ସରିଯିବ କେତେ ଥର ଜଣେ କରିବ ଗୋଟେ ଦିନାଙ୍କ ଲାଗିକି ଯଦି ଗୋଟେ ଜମିରେ ପାଣି ପକେଇ ପାରିବନି କଣ ଲାଭ କଣ ବୋରିଂ କରିକି।
ହୁଁ ସେଇଟା ବି ଠିକ୍ କଥା।
ମୁଁ ତଥାପି ଏ ବର୍ଷ ମାନେ ଏଇ ପୁଅ ରହିଲା ବୋଲି। ବର୍ଷ ଟେ ପୁଅ ରହିଲା ବୋଲି ବାପା ରାଗରେ କହିଲେ ଯାଉଚି ବାଦାମ ଲଗେଇବି। ବଡ ବଡ ପଦା ଦିଟା ଲଗା ହେଇଥିଲା ଆ ପାଖାପାଖି ମାନେ ଆଠ ଦଶ କୁଇଣ୍ଟାଲ ହବର କରାହେଇଚି ବାଦାମ ଖାଲି।
ଆଚ୍ଛା
କିନ୍ତୁ ପାଣି ବହୁତ ପାଣି ବହୁତ ପ୍ରୋବ୍ଲେମ ହେଲା। ପାଣି ଆଡେ ନଦୀରେ ଶୁଖି ଯାଇଥିବ ପାଣି ହବନି କିନ୍ତୁ ଭାଗ୍ୟ ଭଲ ଯୋଉ ଟାଇମ୍ ରେ ଆମର ଦର ଦରକାର୍ ସେଇ ଟାଇମ୍ ବର୍ଷା ହେଇଯାଇଥିଲା ମଝିରେ ମଝିରେ।
ହୁଁ, ହୁଁ।
ନଦୀରୁ ପାଣି ଶୁଖେଇଲା ତାପରେ ଆଉ ଗୋଟେ ଜିନିଷ ଆମେ ତ ଏକୁଟିଆ ପୁଣି ଫସଲ କରନୁ ନା ସେଠି ତା ପାଖ ଆଗ କରିଛନ୍ତି ସବୁ। ଖୋଳା ଖୋଳି କରିକି ଲାଗି ସମସ୍ତେ ଖୋଳିବେ ଉଁ ତମେ ଯଦି କଥା ହେଇଥିବ ଆଜି ଆମେ ପାଇପ୍ ପକେଇବୁ ଆଉ ଜଣେ ଯାଇକି ରାତିରେ ଲଗେଇ ଦେଇେଥିବ ପାଣି ଖାଲି କରିଦେଇ ଥିବ ଏମିତି ହୁଏ ଆଉ। ଆଉ କଣ ଫସଲ କୋଉଟା ନେଇ କରିବ ସମସ୍ତେ ସମସ୍ତଙ୍କୁ ବାଦ କରିକି ଏ ସେଇ ପାଣି ପକେଇଦବା ଆମକୁ ପାଇବନି ଚାଲ ଆମେ ପକେଇଦବା ଆଗ।
ଏମିତି କରିକୀ ଇଏ ହୁଏ ଆଉ। ଆଉ ତମ ସେଇଠି ରଜ କେମିତି କଣ ପାଳନ କରାହଉଛି ବାହାରେ ହାଲୋ। ହାଲୋ। ହାଲୋ ହାଲୋ। ହାଲୋ।
ହାଲୋ।
ହୁଁ କହିଲି ରଜ କେମିତି ପାଳୁଛ ସେଠି?
ହୁଁ, ରଜ କାମରୁ ଟାଇମ୍ ମିଳୁନି ସେ ରଜ ପାଳିବା କେତେବେଳେ ସେ
ମୁଁ କହିଲି ମାନେ ଏଇ ଆ ପୂର୍ବ ଦି ବର୍ଷ ଯାଙ୍କ ତ ସେଆଡେ ଗାଁରେ ଥିଲି କିନ୍ତୁ ଏଇ ବର୍ଷ ମୋର ପୁଣି ଏତେ ଭଲ ରଜ ଯାଇଛି ଯେଁ ମୁଁ କହି ପାରିବିନି ହିଁ।
ମାନେ ଖାଲି ଉପାସ ରହି ରହିକା ରଜ ଯାଉଛି ଖାଇ ବିି ପାରୁନି ମଣିଷ ମାନେ ଖାଲି ଦିନ ମାନଙ୍କରେ ଭଲ୍ ସେ ଖାଇ ହଉଛି ଗୋଟେ ପ୍ରକାର। କିନ୍ତୁ ଏ ପର୍ବପର୍ବାଣୀ ହେଲେ ଘରେ ଯୋଉ ଝଗଡା ଲାଗି ଖାଇ ହଉନି।
ହୁଁ ପେରପା କାୟ ସେ ଶାଶୁ ନା ଧୀରେ ଧୀରେ ଚେଞ୍ଜ ହେଇଯିବେ ତମେ ଟେନସନ୍ ନିଅନି। ଏବେ ଟିକେ ବୟସ ଅଛି ତ ସେମିତି ହଉଛନ୍ତି।
ମୁଁ କାଇଁ ଦେଖୁନି ଆଜି ପର୍ଯ୍ୟନ୍ତ କିଛି ସେମିତି ତିନି ବର୍ଷ
ହୁଁ, ଏଜ୍ ହେଇଗଲେ ନା ଟିକେ ସେତବେଳେ ଏଜ୍ ଟିକେ ଅଧିକା ଅଧିକା ହେଇଯିବ ନା ଧୀରେ ଧୀରେ ହେଇଯିବେ ସେ।
ସେ କହୁଛନ୍ତି ଯେ ମୁଁ ମୁ ମୋ ମାନେ ଯୋଉ ଡାଇଲଗ ମୁଁ ସେଟା ଏମିତିଆ ତ କହିପାରିବିନି ତାଙ୍କର ମାନେ ଭାଷା ଉପରେ ପୁରା ଗାଳି ଦେଇକି ମୋ ପୁଅ ମୋ ସ୍ଵାମୀ କରୁଛନ୍ତି ମୁଁ କାହାକୁ ମାନିବିନି କରି କଟିନି ମୁଁ ଖାଇବି ବି ମୁଁ ଟି ରହିବି ଆଜି ନହେଲେ କାଲି ତ ମରିଯିବି ମୁଁ କାହିଁ କାହା କଥା ମାନିବି କାହିଁକି ଶୁଣିବି ଏମିତି। ତାଙ୍କର ଗୋଟେ ଡାଇଲଗ୍ ଏଇଟା।
ଏମତି ହେଲେ ଲାଷ୍ଟ ଟାଇମ୍ ରେ ହଇରାଣ ହେବେ ବୋହୂ ମାନେ କେହି ସେବା କରିବେନି।
ସେ ଏଠିକି ଆସିଲା ପରେ ମୁଁ ଜାଣିଲି ଆଜି ପର୍ଯ୍ୟନ୍ତ ସେ ବାହାଘର ଦିନଠୁ ନିଜ ମାନେ
ମା
ଜା କି ସାହି ପଡ଼ିଶା କାହା ସାଙ୍ଗରେ ବି ଚଳୁ ନାହାନ୍ତି।
ହୁଁ ହୁଁ
ସମସ୍ତେ ଅଲଗା ୟାଙ୍କ ଘରକୁ କେହି ବି ଆସୁନାହାନ୍ତି କିଏ କାହା ସାଙ୍ଗରେ କଥାବାର୍ତ୍ତା ହଉନାହାନ୍ତି।
ଗୋଟେ ସ୍ତ୍ରୀ ଲୋକ ସେମିତି ତ ରହିପାରିବନି। ସ୍ତ୍ରୀ ଲୋକ କି ପୁରୁଷ ଲୋକ ହଉ ଘରେ ଏକାପଟେ କେତେ ରହିବ ଜଣେ। କିଛି ନହେଲେ ତ କାହା ସାଙ୍ଗରେ ଟିକେ କଥା ହବ ନା ନାଇଁ। ସେତିକି ବି ତାଙ୍କର ନାହିଁ ଏଇଟି ଆମେ ଆସିଲା ପରେ ମୁଁ ଖାସ୍ କରି ଆସିଲା ପରେ ବଡା ବଡ ବାବା ଶଶୁରଙ୍କ ସାଙ୍ଗରେ ହେଠୁ ମୁଁ କଥା କରେଇଲି ତାଙ୍କର କାମ ଥିଲା ମୁଁ ବୁଝାବୁଝି କରି କଥା ହେଲି ଏ ମଲା ଗଲା ସଂସାର କଣ ହେଇଚି କଣ ନାଇଁ ଆଗରୁ ଆଉ ଆମେ ଜାଣିନଥିଲୁ ନା ଏବେ ଚଳ ଭଲରେ। ଚଳିଲେ ପୁଣି ମାସେ ଦି ମାସେ ଚଳିଚନ୍ତି ଏ ତାଙ୍କ ପଟକୁ ଅଳିଆ ଫଳିଆ ଫୋପାଡିକି ତାଙ୍କ ସାଙ୍ଗରେ ପୁଣି ଝଗଡା ଲଗେଇଲେ। ସେ ଖାଲି ଚାଇଁକି ରହିଥିବେ ମୁଁ ଝଗଡା ଲାଗିବା କଥା ହେବି ତାଙ୍କୁ ଡରିବିନି। ଆମ ଘର ପଟକୁ ଆସିବେ ହେରି ନେଇଯିବେ ଖାଇଦେବେ ଏମତି
ହଉ ହଉ ଟାଇମ ହେଇଗଲାଣି